ହ୍ୟାଲୋ।
ହଁ କୁହ
ମୋ କଥା ଆପଣଙ୍କୁ ଶୁଭୁଛି ତ? ଆଚ୍ଛା ଖାଇବା ପିଇବା ସରିଲାଣିି
ହଁ ହଁ ଏବେ ସରିଛି ତମେ
ହଁ ମୁଁ ଜଷ୍ଟ ଖାଇସାରିଲିଣି ଆଉ ଆପଣ ଖାଇସାରିଲେଣି
ହଁ ହଁ ଖାଇ ସାଇଲିଣି।
କଣ ଖାଇଲେ?
ଭାତ, ଚିକେନ୍ ତରକାରୀ।
ଆଚ୍ଛା, ସେମ୍ ଟୁ ସେମ୍ ଆଉ, ରବିବାର ଏ ଆକ୍ଚୁଲି ଦେଖନ୍ତୁ, ରବିବାର ଟାରେ ଆଇଁଷ ଖାଇବା କଥା ନୁହେଁ ଠିକ୍ ଅଛି? କିନ୍ତୁ ଆମେ କଣ କରୁଛେ ନା, ଯେହେତୁ ଘରେ ସମସ୍ତେ ମିଳିମିଶିକି ରହୁଛନ୍ତି ତ ଗୋଟାଏ ଦିନ ଯୋଉଠି ଗୋ ଟାଏ ଛାତ ତଳେ ସମସ୍ତେ ବସି ଖାଉଛନ୍ତି, ସେ ଦିନ ଟିକେ ମଜ୍ ମଜଲିସ୍ ପାଇଁ ଆମେ ଖାଇ ଦଉଛେ ନାଇଁ କି? ଆଛା। ଆଉ ଆଜି କୋଉ ବିଷୟରେ ଆଲୋଚନା କରିବା?
ହଁ ମନରେ ଡାଉଟ୍ ଥିଲା ଏଇ ମୋବାଇଲକୁୁ ନେଇକି? କି ମୋବାଇଲ ଟା ଆମ ପାଖେ ଯେତିକି ଜରୁରୀ ସେତିକି ଆମ ପାଇଁକା କଣ ପ୍ରୋବ୍ଲେମ ବି ଇଏ କରୁଛି। ତ କଣ, ତା ବିଷୟରେ ଆପଣ ମ? ମତାମତ ରହୁଛି ମୋବାଇଲ ଟା ଆମକୁ ମାନେ ଉଚିତ୍ ନା ନାହିଁ, ସବୁଟା କାମରେ
ଦେଖନ୍ତୁ ମଣିଷ
ଭଏସ୍ କଟ ହେଲା ଆପଣଙ୍କର, ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ